କଣ କରୁ
ଏଇ ସବୁ କାମ ସଇଲା ସାରଙ୍କୁ ପଠେଇଲି ଡିଉଟି ତାପରେ ଉଁ ଆଇଛି ଉପର ଘରକୁ ଉପର ଘରକୁ ଯାଇକି ଉପର ଘରେ ନାଇଁ ପଳେଇ ଆଇଲି ଛାତ ଉପରକୁ।
ଭଲ ଗଛ ଆଉ ତମର ତ ସବୁ ବଢିଆ ଗୃହିଣୀ ଡ୍ୟୁଟି ଟା ବଢିଆ ହେଇଛି ଆଉ।
ପକ୍କା ଗୃହିଣୀ ପୁରା ତମେ ଆଉ।
ମାମା ସିଏ। ଏଁ
ଆଉ କଣ କରୁଛ କଣ?
ଏଇବା ନ ହଁ ବୋଉଙ୍କୁ ପଚାରିଲି ସେ କହିଲେ ନା ଏଇନା ଖାଇବିନି ମୁଁ କହିଲି ଟିକେ କଥା ହେଇକି ଦେଖିଆ ଆସେ। ସେ ଦିନମାନ ତ ଟାଇମ୍
ଦିନ ମାନ ସମୟ କାହାକୁ ବି ହଉନି ତାପରେ ଛୁଆ ସ୍କୁଲ ଗଲାଣି ନା
ନା ଏଇବା ତାକୁ ଟିକେ ନ ନଦେଖିଲା କତିରୁ ଏଇଟା ଆ ଘର ଆ ଘର ତା ଘର ଇଆଡେ ସିଆଡେ ଖାଲି ଧାଇଲା। ତାକୁ ଟିକେ ଘଣ୍ଟା କେ ନ ପଢୁ ଏଇନା କଣ ଯାଇଲାଣି ଟିକେ ବସିବୁ ନା ନା ତା କତିରେ।
ହୁଁ ଟିଉସନ କିଏ ଛାଡୁଛନ୍ତି ନା ସେ ତାଙ୍କ ପାଖରେ ଯାଇକି ବସଉନ।
ମୁଁ କରୁନାହିଁକି ଟିଉସନ ଆମ ଘରେ ମୁଁ ଟିଉସନ କରୁଛି ଛୁଆଙ୍କୁ।
ଛୁଆଙ୍କୁ କରୁଛ?
ହଁ
କେତେ ଛୁଆଙ୍କୁ ଧରିଛ?
ମୋର ସାତ ଆଠଟା ଖଣ୍ଡେ।
ଆଉ ଯେ ଭଲ
ମାମା କାହା ଫୋନ? ସେ ଆଣ୍ଟି ବା।
ଛୁଆଙ୍କୁ ବି ତମେ ଟ୍ୟୁସନ କରୁଛ ଆହୁରି ବଢିଆ ତ କୋଉ କୋଉ ଶ୍ରେଣୀ ପାଠ ପଢଉଛ?
ହଁ ଆମ ଆସୁଛନ୍ତି ଷଷ୍ ରହ ଟିକେ। ମୋ ଫୋନ ଟା। ଆଣ୍ଟି ଯିଏ କଥା ହଉଛନ୍ତି ତାଙ୍କ
କଉ କୋଉ
ଇଂଲିଶ ମିଡିୟମର ଛୋଟ ଛୁଆ ଷ୍ଟାଣ୍ଡଡ ଟୁ ର ଦି ଜଣ ଅଛନ୍ତି। ଷଷ୍ଠ ଶ୍ରେଣୀ ଦି ଜଣ। ପଞ୍ଚମରୁ ଜଣେ ଆଉ
ସମୟ କେମିତି ଦଉଛ ତମେ ସବୁ ମୁଁ ସେଇ କଥା ଭାବୁଛି?
ସେଇଥିପାଇଁ ତ ଟାଇମ ଦେଇ ପାରୁନି ଏ-ପଦି ଦିନମାନରେ ଆଜି କେବଳ ମୁଁ ତମର ସହିତ ଏଇନା କଥା ହଉଛି। କାହା ସହିତ ବି କଥା ହେଇନି।
ହୁଁ। ଯାହା ହଉ ସମୟ ଦେଇପାରୁଛ ସେଇଟା ବଡ କଥା। ଏଣେ ରୋଷେଇ କରୁଛ ରୋଷେଇ ରେ ବି ତମେ କହୁଛ ଛାଡୁଛ ଇଏ
ନା ଆଉ ଛାଡୁନି।
ଆଉ ସମୟ କୋଉଠି ହବ ଛୁଆଟେ ଗୋଟେ ଛୋଟ ଛୁଆଟେ ତାର ଖାଇବା ପିଇବା ଇଏ ଆଉ ସବୁ ଆଡୁକଲା ବେଳକୁ କେମିତି କଣ ଟାଇମ ଦେଇପାରିବ।
ଟାଇମ୍ ବି ତ
ଝିଅ ଖାଇସାରିଲେଣି?
ନା ନା ସେ ଖାଇନି ଏଟା ଡେରିରେ ଖାଇଥିଲା ତ ସନ୍ଧ୍ୟାବେଳେ ସ ଛଅଟା ସାଡେ ଛଅଟା ଖଣ୍ଡେ ହବ ଖାଇଥିଲା। ପଛରେ ଥୋଇଦେବି ଖାଇବି ମୁଁ ଖାଇବି ବୋଉ ଖାଇବେ ଶୋଇବୁ ଆଉ।
ଏକାଥରେ ଖାଇଦବ ଏକାଥରେ ଶୋଏବ ଆଉ।
ହଁ ସେଇଥିପାଇଁ ବାପାଙ୍କୁ ପଚାରିଲି ମନା କଲେ ଯେମିତି ମୁଁ ଯାଏ ଆସେ। ତାପରେ ଆମ ବାପାଙ୍କ ଟାଇମ୍ ଟା ନଅଟା ଦଶ।
ଦେନେ ତମେ ରାତିରେ ସବୁ କାମ ସାରିଦଉଥିବ?
ଏଇ ବାସନ ମଜା ନା ହଁ ବାସନ ମାଜିଦିଏ। ସାଇଘର ପୋଛା ଫୋଛି ବି ସାରିଦିଏ।
ପୋଛା ପୁଛି ସକାଳୁ ଘରଟା ଓଳୁ ଆଉ ଟ୍ୟୁସନ ଛୁଆ ଆସିଥିବ କେତେବେଳେ ତାଙ୍କୁ ବସେଇକି ପୁଣି ତାଙ୍କୁ ଛାଡୁଥିବ?
ମୁଁ ଉଠିବି କେତେଟା ପାଞ୍ଚଟାରେ ଉଠିକି ବହୁଉ ତାଙ୍କର ଦୁଆର ଖରେଇ ଦେଇଥିବେ ନା ଆମ ଦୁଆର ତ ବେଶୀ ବଡ ନୁହଁ ଛୋଟିଆ ଦୁଆର।
ହୁଁ।
ଲାଗିବି ଆଉ ସାଙ୍ଗେ ସାଙ୍ଗେ ଯାଇକି ଯଦି ବାସନ ଯୋଗୁ ଟିକେ ଅଧିକ ରକେଟା ମକେଟା ହେଇଥିବ ବା ହାରେ ନେଇ ମାଜେ ନହେଲେ ସେଇଠି ମାଜିଦିଏ। ବେଶୀନି
ହୁଁ।
ମାଜି ମୁଜା କି ସାଙ୍ଗେ ସାଙ୍ଗେ ଗାଧେଇ ବ୍ରସ୍ କରି ଛଅଟା ବାଜିବ। ସେଠି ଛଅଟା।
ଛଁବା ନହେଲେ ମୁଁ କହୁଛି ଆମେ ପାଞ୍ଚଟା ଉଠୁ ଉଠୁକା ବା ହେଇଯାଉଛି କେତେବେଳେ ଛଅଟା ଯେ ଜାଣି ହଉନି।
ଠାକୁର ପୂଜା ଯଦି କରିବାର ଥିବ କରିବୁ। ତାପରେ ସାଙ୍ଗେ ସାଙ୍ଗେ ଆସି ଚାହା ମୋରଟିକେ ଚାହା ଅମଳି।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
ଚା ଟିକେ ପିଆ ସରିଲା ତା ପରେ ଛୁଆ ସାଡେଛଅଟା ଭିତରେ ଆସିକି ପହଞ୍ଚି ଯାଇଥିବେ। ତାଙ୍କୁ ଟିକେ ଦେଖିକି ପୁଣି ମୋ ଝିଅ କୁ ଯିବି ଉଠେଇବି ତାକୁ ବ୍ରସ କରିକି ଖୋଇକି ତାକୁ ବାଟେଇ ଦେବି ତା ବାଟରେ। ଅଙ୍ଗନବାଡି ଏଠି ଯାଉଛି।
ଛୁଆଙ୍କୁ ପାଠ ଦେଇ ଦେଇକି ଇଏ କର ଆଉ।
ପାଠ ଦେଇ ଦେଇଇକି ସେ ଘରେ କୁଆଡେ ଯାଏନି ସେ ଘରେ ତାଙ୍କରି କତିରେ ତାଙ୍କରି କତିରେ ଡ୍ରେସ ଫାଲଟେଇ ଦେମି ସେଇଠି ବେଶୀ ଜିନିଷ ଲାଗିଛି ସେଇଠି ତାକୁ ବ୍ରଶ କରିଦେବି। ତାପରେ ଖୋଇଦେଇ ତା ସାତଟା ଭରେ ବାଟେଇ ଦେଲା ପରେ ତାଙ୍କୁ ଟିକେ ଦେଖେ ତାଙ୍କୁ ନଅଟା ଖ କରିବି ଲୁଗାପୋଡା ଯିବି ସଫା କରିବି ସେଗୁଡା ଶୁକେଇ ସାଇଲା ପରେ ଫୁଣି ଯାଇ ରୋଷେଇ କାମରେ ଲାଗିବି ରୋଷେଇ ସରିବ ପୁଣି ଯାହା ଯେମିତି କାମ ଥିବ ତାକୁ କର। ବୋଉ ବି ଟିକେ କରିକୁରା ଦିଅନ୍ତି ମିଶେଇ ଦିଅନ୍ତି।
ଯା ହୋଉ। କଣ କରିବ?
ତାପରେ ଆମର ମୁଁ ହେବି ଏକା କେହି ନାହାନ୍ତି ଆଜ୍ଞା।
ଏକାଟିଆ କୁ ବହୁତ୍ କାମ ପ୍ରେସର ରହିଯାଉଛି ଆଉ।
ମୋ ନଣନ୍ଦ କରୁନାହାନ୍ତି କି ମୋ ନଣନ୍ଦ ପାଖକୁ ବି ମୁଁ ଟିକେ ଫୋନ୍‌ ସେ ସେମତି ଟାଇମ୍ ଦେଇଚନ୍ତି ଏଇଠି। ସେ ଯୋଉ ଟାଇମ୍ ଦେଇଥିବ ମୁଁ ସେ ଟାଇମ୍ ରେ ଶୋଇଥିବି ସେ କହିବ ଦିଟା ତିନିଟା ଭିତରେ ତାଙ୍କର ଖାଇବେ ଖାଇବା ହୋଉଛନ୍ତି ଦୁଇଟା ତିନିଟା ବେଳକୁ ଆମର ହେତେବେଳୁ ଶୋଇକି ଉଠିବା ଟାଇମ୍ ହେଲାଣି।
ହୁଁ।
ଆଉ ଏତେ ଡେରି ରେ ମୁଁ କଥା ହେଇ ପାରିବିନି ଆଉ କହିବ ଯଦି କରିବ ହୋଉଛି ରାତି ଦଶଟା ପରେ।
ରତି ଦଶଟା ଶୋଇବୁ ନା ଆଉ ଥକାପଣ ଦିନ ମାନ ହେଇଥିବୁ।
ଆଉ ସେଇଥିପାଇଁ ତା ସହିତ ମୁଁ କଥାପାରୁଛି ସିଏ ବି ଏଇ ଗ୍ରୁପ ରେ ଏଇଟା କରୁଛି ହେଲେ ମୁଁ ତା ସହିତ ମୁଁ ବି କଥା ଚାରି ପାଞ୍ଚ ଦିନ ହେଲାଣି ଯଦି
ଆଉ କଣ କୁହ?
ଆଉ କଣ ରୋଷେଇ?
ରୋଷେଇ ଆମର ସେ ସିଜା ତରକାରୀ ହେଇଚି ରୁଟି ତମେ କଣ ରୋଷେଇ କରିକି ଭାଇନାଙ୍କୁ ଦେଲ?
ମଟର ତରକାରି ରୁଟି ମୋର ମଟର ତରକାରି ରୁଟି।
ହୁଁ ସେଠି ଗନେ କେତେବେଳେ ଖାଆନ୍ତି?
ସେଖାଇ ଦେଇକି ଯାଆନ୍ତିନା। ଜାନା ଜାନା ମାଲୋ ଅନ୍ଧାର ହେଇଚି ଜାନା ଆଁ ଚଗିଲି। ଆସେ ହଁଗାଈ ହେଇଯାଉ ତୁମୋକତିକି ଆଇନି। ତୁଏଇଠିକି ଆ ଖୋଲା ଜାଗା କେହି ନାହାନ୍ତି କୋଉଠି ମୁଏକା ଅଛି ଆପଳିଆ ମୋ ଏଇଠି ବସ ହଁ ଖାଇ ଦେଇକି ଯାଆନ୍ତି।
ଉଁ ହୁଁ। ଆଉ।
ଯାଲୋ। ସାତ ଦିନି ନାଇଟ୍ ସିପ୍ଟ ସାତ ଦିନି ବି ସିଫ୍ଟ ତାପରେ ପୁଣି ଏ ସିପ୍ଟ ଭୋରୁ ଚାରିଟାରେ ଯିବେ।
ସାଢେ ଚାଟାରେ ଯିବେ। କେତେଦିଓ ଉଠିଲି ପୁଣି ଲୁଗା ପାଲିଟିିକି ଧୋଇ ଦୁଆଇକି ପୁଣି ଭଜା ହଉ ନହେଲେ ଯାହା ଯେମିତି ଅଣ୍ଡା ଫଣ୍ଡା ବାର ଥିବ ତାଙ୍କୁ କରି କୁରାକି ବାଟେଇ ସାଇଲା ପରେ ଯଦି ଭଲ ଲାଗିଲା କାମ କରିଦେବି ନହେଲେ ପୁଣି ଶୋଇ ପଡ଼େ କେହି କୁଆଡ଼େ ଉଠି ନଥିବ ଆଉ କଣ କରିବୁ ପୁଣି ଗଡ଼େଇ ତଡ଼େଇ ହେଇକି ପୁଣି ସାଡ଼େ
ଅଛନ୍ତି ସେଜଳ ସିଂହରୁ ଜଣେ ଯାଉଚନ୍ତି ସେଠି ସିଏବି ସେଇ ଡୁବରି ସେଇଠିକି ଯାଉଚନ୍ତି ହୁଁ। ଏଇଆ ଆଉ କଣ ଝିଅ କଣ କରୁଚି କଣ?
ଏଇଟବା ଛାତ ଉପରୁକୁ ପଳେଇ ଆସିଚିନା ଉପର ଆମର ଦିତାଲା ଏଟା ଦିତାଲା ଉପରକୁ ଆସିବାକୁ କଣକି ଖାଲି ଗୋଡ଼ଗୁରା ବିନ୍ଧୁଚି କମ୍ ବାଟକିଲୋ ତାପରେ ପାଉଚଅରା
ଚଢିପାରୁନି ଦିତାଲାକୁ ଖାଲି ଏଇ ଗୋଡ଼ କଣକି ଏଇ ପୁଟିଆରା ଖାଲି ପିନ୍ଧିବ।
ସେଇଥିପାଇଁ ଇଛା ହୋଉନି ଯୋଉପର ଘରେ କଥା ହେଲାବେଳୁ ପଟିକୁଟା ଯାଉଚି ବୋଲି
ଅଯୋଉ ଅଣ୍ଟା ଆଉରାକବି ଯେମତି ବିନ୍ଧି କଉ ଫଟେଇ ପକଉଚିକି ଚାଲିକି ଗଲାଆଳକୁ।
କହ ଟ୍ରାକ୍ଟର ଟ୍ରାକ୍ଟର ଟାକ୍ଟର ହୁଁ। ଆଉ କେହି ଖାଇନା ତମର କେଇ?
କେହି ଖାଇନାହାନ୍ତି ଛୁଆଟା ଏଇଯୋଉ ଆମ ଝିଅ ଟା କଇଲା ମାମା ଏଟା ଖାଇମିନି ସକାଳେ ନେଇଥିଲା ଟିଫିନ୍ ଆଳୁ ଭଜା, ରୁଟି ଦେଇଥିନି କହୁଚି ରୁଟି କରିଚି ଏଇନା ମତେ ରୁ ଆଳୁ ଭାଜିକି ଦେ। ସେତେବେଳେ କହିଲା ଯୋଉ ମତେ ଗୁପ୍ ଚୁପ୍ କରିକି ଦିଅ ସେଇ ତାଙ୍କ ଘରକୁ ଯାଇଥିଲାଯେ ତାଙ୍କର ଖାଉଥିଲେନା କଣ କହିଲେ ପୁଣିମା ସାତଟା ଆସିକି ହବ ମୁଁ ଧୂପ ଦେଇକି ଆସିମି ତୋତେ ପାଠ ଟିକେ କେତେବେଳେ ପଢେଇମି ତୋତେ ଗୁପଚୁପ୍ ମା କେତେବେଳେ କରିକି ଦେମିଲ ତୁ ଖାଇବୁ।
ହୁଁ।
ପରେ କେତେବେଳେ କରିକି ଦେମି।
ହଁ ଆଗରୁ ପ୍ଲାନଂ ରଖିଥିଲେ କରିବ ଆଉ ସଡଲି
କାଲିକି କରିକି ଦେମି। ମତେ କହୁଛି ତା ମାମା ଯାହା କହିଲେ ସିଏ କରିକି ଦଉଛି ତମେ କରିକି ଦଉନ? ଆଉ ତା ସିଏ ଯାହା କରିଦବ ତ ମାମା ସାଙ୍ଗେ ସାଙ୍ଗେ କରିକି ଦଉଛି ମାନେ ମାମା ମୁଁ କିଛି କରିକି ଦିଇନି ତମକୁ? ହେଲା ପୁଣି ଆସୁନ ଆ ପୁଲଟେ ଖାଇଦଉ ତାପରେ ଟିକେ ଝାଡା ବୁଝେ? ତ ଟିକେ ଭଲ ଝାଡ଼ା ହଉଛନ୍ତି? ଏ ରଜରେ ଏଣୁ ଶେଣୁ ଏଣ ଖାଲି କୁୁରକୁରି, ଚ ଚକଲେଟ୍ ଏଇଡ଼ା ଖାଇଲେ ବାହାର ଜିନିଷ ଖାଇଲେ। ଝାଡା ହଉଛି ସେ ଟିକେ ଟିକେ ସେଇଆକୁ ସେ
ତାତି ଯ ଛାତ ସୋନ
ସେଇଆକୁ ସେ ଏଇନା ଦେଲା ମାନେ ବାପା ରାଗିବେ। ରାଗିବେ କଣ ଖାଲି କହିବେ ତମେ ଦେଇକି ଆଣୁଛ ଆଣୁଛ ଛୁଆଙ୍କୁ ଝାଡା କରୁଛ ଇଏ କରଉଛ। ସିଏ କରୁଛ ଏମିତି କହିବେ ଏଇ ଛୁଆ ମାନୁଛନ୍ତି ନା। ମାନିବେ ନା ସେଇ ଇିପି କହୁଥିଲା ମତେ କରିକି ଦିଅ ବୋଲି ମୁଁ ନେଇକି ଜିମି। ମୁଁ କହିଲି ନା।
ହୁଁ।
ଦୁଇ ଦିନ ନବୁ ଏଇନା ଟିକେ କଣ ବେତାଳିଆ ହେଇଗଲେ ପୁଣିି ବଢ଼େ ଦେହ ଖରାପ।
ନାଇଁ ପାଟଚକା ରାତିରେ କାନ୍ଦନ୍ତିିନି ମା ଛାତ ଉପରେ ଅଛ କାନ୍ଦ ନା ଦେଖୁନୁ ତୁ ଲାଇଟ୍ ଦେଖୁନୁ ଆମ କେତେ ଘର ଘର ପାଖରେ। ଲାଇଟ୍ ଦେଇ ଦେ ଲାଇଟ୍ ଆ କେଇ ତାହେଲେ ଖାଇନ।
ନା ଖାଇନୁ ଏଇନା ଖାଇବେ ସବୁ ଯାଉଛି ଦେବି ଜଣ ଜଣ କରି। ବାପା ଖାଇବେ ସେଇ ସମସ୍ତେ ଆମେ ଏକାଥରେ ବସି ପଡିବୁ ଖାଇଦବୁ ସରିଲା।
ଆମର ସେ ଏକାଥରେ ସମୟ ବାଢ଼ି ଆଣିବି ମୁଁ ଦିନରେ କଣ ରାତିରେ ନାଇଟ୍ ସିଫ୍ଟ ପଳେଇଲେ ବୋଲି ନହଲେ ଆମର ଏକାବେଳେ ବାଢ଼ି ଆଣ ଖାଇ ଦ କିଏଲୋ ଆଇଡି ଆଇ ଆଇ ଦେଖିବୁନା ଆଇ ଯା ନା ଯାନା ଯାନା ମୁଁ ଯାଇନି ତୁ ଯା ନା। ଝିଅ ବା ହଇରାଣ କରିବ ତାକୁ ଧରିକିଆସିବି ମାନେ ଭାରି ହଇରାଣ କରିବ।
ହୁଁ କିନ୍ତୁ କ କଥା ହବା କଥା ନୁହେଁ।
ଆରେ ଯିବୁ ଯେ ହେ ଦେଖ କିନ୍ତୁ ତାଙ୍କର କଣ କୀର୍ତ୍ତନ କରୁଛନ୍ତି? ଆ ଦି ମିନିଟ୍ ଆଉ ଗୋଟେ ମିନିଟ୍ ଆଉ ଗୋଟେ ମିନିଟ୍ ଖାଲି। ଏମା ତାଙ୍କର କଣ କୀର୍ତ୍ତନ କରୁଛନ୍ତି ଆମ ଗାଁରେ ଆ ଆଜି ଜଣଙ୍କର କୀର୍ତ୍ତନ କରୁଛନ୍ତି। ଆସିବ ନା ଦେଖିକି ଏ ଦେଖ ଏ ତାଙ୍କର କୁନି ପୁଅକୁ ଆଣିକି ଆସିବେ ତାଙ୍କର ଗୋଟେ କୁନି ପୁଅ ଅଛି ହେଲା। ହୁଁ ମୁଁ କାଖ କରିଦେବି। ଆଉ ତମ କୁନି କୁଅ କଣ କରୁଛି?
ଆମ କୁନି ପୁଅଟା ଶୋଇଛି।
ହେଇଗି ନା କୁନି ପସି ପୁପୁ ଖାଉଛି ନା?
ହଁ ଆଜି ତା ମା ପଳେଇଥିଲା ମେଡିକାଲ ତାକୁ ଛାଡିକି।
ବଡ କନି ପୁଅ ନା ଟିକି କନି ପୁଅ ତମର?
ଆମର ଟିକି କୁନି ପୁଅ।
ଟିକି କୁନି ପୁଅ। ଆଗିଲ। ତାରେ ଛୁଆ ଭାରି ପସନ୍ଦ ମ ଝିଅ ଯୋଉ ଛୁଆ ହ ଗେଲ କରିବ ଖାଲି।
ହୁଁ।
ହଉ ତାହେଲେ।
ହଉ ତାହେଲେ କଣ କଲା।
ହୁଁ।
ଯିବା ତାଙ୍କ କୁନି ପୁଅ ଟାକୁ ଆଣିବା ତମ କୁନି ପୁଅ ଟାକୁ ଦବନା ଆମକୁ।
ହୁଁ, ହୁଁ, ନିହାତି ଭାବେ।
ଦେବି ତାଙ୍କ କୁନି ପୁଅଟା ହେଲା କୋଉ ଆଣ୍ଟି କୋଉ ଆଣ୍ଟି ତମ ନାଁ କୁହ? ମୋ ଝିଅ ବା ହଉଛି ଓକିଲ ପଚାରି ପଚାରି ତମ ମୁଣ୍ଡ ଖରାପ କରିଦବ। ଏଇ ହଉଚନ୍ତି ଇଏ ବହୁତ
ହୁଁ।
ହ । ହଉ ତାହେଲେ ରଖ। ହଁ ହଁ।